ହୁଁ
ହାଲୋ ହାଲୋ ହ୍ୟାଲୋ
ହ୍ୟାଲୋ
ହଁ ଆପଣଙ୍କୁ ମୋ କଥା ପୁରା ଭଲରେ ଶୁଭୁଛି।
ଆଜ୍ଞା
ଆପଣଙ୍କୁ ମୋ କଥା ଭଲରେ ଶୁଭୁଛି।
ସୁୁ୍ୁବୁନି ମତେ କ୍ଲିୟର ହଉନି ଟିିକେ।
ଏବେ ଶୁଭିଲା ଆପଣଙ୍କୁ ମୋ କଥା
ସ୍ଲୋ ସଉଣ୍ଡ ହେଇଯାଇଛି।
ଆପଣଙ୍କୁ ଏବେ ମୋ କଥା ଭଲରେ ଶୁଭିଲା।
ହଁ ଟିକେ ଶୁଭୁଛି।
ଆପଣ ଆଁ ଏବେ ପୁରା ଫାଙ୍କା ଅଛନ୍ତି। ଆପଣ ଏବେ ପୁ ପୁରା ଫାଙ୍କା ଅଛନ୍ତି।
ହ୍ୟାଲୋ
ଆପଣ ଏବେ ପୁରା ଫାଙ୍କା ଅଛନ୍ତି।
ହଁ ମୁଁ ଫାଙ୍କା ଅଛି।
ଆଉ ଆପଣ ଆଜି ସକାଳେ ଡ୍ୟୁଟି ଯାଇଥିଲେ।
ହଁ ମୁଁ ସକାଳେ ଆଜି ଡିଉଟି ଯାଇଥିଲି। କିନ୍ତୁ ବର୍ଷା ତ ସେ ସମୟରେ ହଉଥିଲା ଆଉ ମୁଁ ତରବର ଏଇ ଗାଧେଇ ବାହାରିଲି ବାହାରିଲା ବେଳେ ବର୍ଷା ହଉଥିଲା ମୁଁ କଣ କଲି ରେନକୋଟ ନେଇକି ପିନ୍ଧିକି ଗଲି। ଦୌଡ଼ିକି।
ଆଚ୍ଛା ମାନେ ଆପଣ କହୁଛନ୍ତି କି ଆପଣ ଯେ ଯେତେବେଳେ ଡ୍ୟୁଟି କୁ ଘରୁ ବାହାରିଲେ ସେତେବେଳେ ଏତେ ଜୋରସେ ବର୍ଷା ହଉଥିଲା କି ଆପଣଙ୍କୁ ରେନକୋଟ ପିନ୍ଧିକି ହିଁ ଯିବାକୁ ପଡିଲା ନା।
ହଁ ହଁ ରେନକୋଟ ନ ପିନ୍ଧଥିଲେ ମୁଁ ପୁରା ଓଦା ହେଇ ଯାଇଥାନ୍ତି ଯାହା ହଉ ରେନକୋଟ ପିନ୍ଧିକି ଗଲି। ବୋଲି ଆଉ ମତେ ଠିକ ହେଲା। ଆଉ ମୁଁ ସେଠାରେ ପହଞ୍ଚିଲି ପହଞ୍ଚିଲା ପରେ ରେନକୋଟ ଓହ୍ଲେଇଲା ପରେ ଦେଖ ମୋର ସାର୍ଟ କିଛି ଓଦା ହେଇ ହେଇଛି ବୋଧେ ଭାବୁଛି ସେ ରେନକୋଟରେ ସେ ଟୋପି ଟା ଦେଇନଥିଲି ହେଲମେଟ ଟା ଗୋଟେ ଦେଇ ଦେଇଥିଲି ଟୋପି ଟା ବାଟେ କିଛି ପାଣି ମୋର ପଶି ଯାଇଛି ସେଇ ସାର୍ଟ ଭିତରେ ଆଉ। ଓ ଓଦା ହେଇଗଲେ ଟିକେ ଆଉ।
ହ
ଯାହା ହଉ ଭଲରେ ପହଞ୍ଚିଗଲି।
ହଁ ଯାହା ହଉ ଆପଣ ଏତେ ସକାଳୁ ଯୋଉ ଯାଇଥିଲେ ସେତେବେଳେ ରାସ୍ତା ପାଖରେ ଲୋକ ଅନ୍ୟମାନେ ଥିଲେ ନା ଆପଣ ଏକା ଯାଉଥିଲେ?
ବିଶ୍ଵାସ କରିବେନି ମାନେ ମୁଁ ଘରଠୁ ବାହାରିଲି ଦୁଇ କିଲୋମିଟର ଗଲା ପରେ ରୋଡରେ ଏତେ ପରିମାଣ ରେ ଗାଡି ଛୋଟ ଗାଡି ବଡ ଗାଡି ଲୋକଙ୍କର କଣ ଏମିତି କାମ ଯେ ଏତେ ଭୋରୁ ଲୋକମାନେ ଯାଉଛନ୍ତି ସବୁ ମାନେ ବଡ ଗାଡି ଛୋଟ ଗାଡି ହଁ ସବୁ ଗାଡି ପୁରା ରୋଡ ପୁରା ଫୁଲ।
ହ ଆଚ୍ଛା ଆଚ୍ଛା ମାନେ ଏତେ ବର୍ଷା?
ଓ ବୋ ପରିମାଣରେ ଓ ରୋଡ ଜାମ କରି ପକଉଛନ୍ତି ତାକୁ ପାସ୍ କରିି ଯିବା ପାଇଁ ମତେ ମିନିମମ୍ ଓ ତିରିଶ ଚାଳିଶ ମିନିଟ ଲାଗିଗଲା।
ଆଚ୍ଛା ଆଛା ନାଇଁ ଏତେ ବର୍ଷା ବର୍ଷା ହଉଥିବା ସତ୍ତ୍ୱେ ବି ବି ଏତେ ଗାଡି ଫାଡି ଥିଲେ ରାସ୍ତାରେ।
ହଁ ବହୁତ ଗାଡି ତାପରେ ରାସ୍ତା ଉପରେ ଠାଏ ଠାଏ ପାଣି ବି ଜମି ରହିଥିଲା ଯୋଉଠି ଖାଲ ଖାଲ ଟିକେ ଅଛି ପାଣି ଜମି ରହୁଥିଲା କାରଣ ହଠାତ୍ ଜାଣି ହବନି ଯେ ଏଠି ଖା ଭଲ ଅଛି କି କଣ ମାନେ କଣ ଖୋଳା ଯାଇଛି କଣ ହେଇଛି କି ଜଣା ମୁଁ ନି ନେଇ ଡରି ଡରି ଯିବାକୁ ପଡିଲା ତା ଛଡା ସେ ମଞ୍ଚେଶ୍ଵର ଏରିଆ ରେ ଟ୍ରକ୍ ଗୁଡା ଏତେ ଯେ ଜମ୍ କରୁଥିଲେ ଯେ ତମେ ଯିବାକୁ ବି ଡର ଲାଗିଲା।
ଆଚ୍ଛା ଆଚ୍ଛା।
ହ୍ୟାଲୋ।
ହଁ ହଁ ମତେ ଏବେ ଆ
ହ୍ୟାଲୋ।
ହଁ ଆପଣଙ୍କୁ ମୋ କଥା ଶୁଭୁଛି।
ହଁ ଶୁଭୁଛି ଆଜ୍ଞା।
ହଁ ମୁଁ କହିଲି କି ମାନେ ଏତେ ଆପଣ ଦେଖନ୍ତୁ ମତେ ଲାଗୁଛି ବୋଧେ ଟ୍ରକ୍ ଯୋଉ ଗୁଡାକ ଅଛି ବୁଝିଲେ ନା ହଁ ଟ୍ରକ୍ ଯୋଉ ଗୁଡାକ ଅଛି ସେ ଟ୍ରକ୍ ଗୁଡା କ ବୋଧେ ରାତିରେ ମାଲ ଆଣିକି ଆସିକି ମାନେ ଦିନରେ ସ୍ ସବୁ ପହଞ୍ଚୁଛନ୍ତି ଆ ବୁଝିଲେ ତ ମତେ ଲାଗୁଚ କି ସେ ସେୟା ହିଁ ହେଇଥିବ କି ମାନେ ରାତିରେ ଯେହେତୁ ସେମାନେ ଆସୁଛନ୍ତି ସେଥିପାଇ ଆପଣ ଯେତେବେଳେ ପୁରା ବୋହରୁ ବଡି ବୋହରୁ ଯାଇଛନ୍ତି ତ ସେଇଟା ବୋଧେ ମତେ ଲାଗୁଛି ସେମିତି ହେଇଥିବ ବୋଲି ମୁଁ ଭାବୁଛି। ଜ
ସିକ୍ସ ଫାଇ୍ ସେଭେନ ଏଇଟ୍।
ସିକ୍ସ ଫାଇଭ୍ ସେଭନ ଏଇଟ ସିକ୍ସ ଫାଇଭ୍ ସେଭେନ ଏଇଟ୍। ହଁ ମତେ ବୋଧେ ଏଇଆ ଲାଗୁଛି ଆପଣଙ୍କୁ ସେଇୟା ଲାଗୁଛି?
ହଁ ସେ ଯେ କିନ୍ତୁ ଟ୍ରକ୍ ଗୁଡାକ ଗୋଟେ ସାଇଡ଼େ ନ ଯାଇକି ସେମାନଙ୍କ ଜଣେ ମୁଁ ଇଆଡ଼କୁ କରିଦେଉଛନ୍ତି ସେ ମୁଁ ଜଣେ ଶଣେ କହୁଛି ଜଣେ ରୋଡ ଉପରୁ ଅଧା ପୁରେଇ ଦେଇଛି ଆଉ ଜଣେ ପଛକୁ ରହିଯାଇଛି। ଏମିତି ସିଷ୍ଟମରେ ଟ୍ରକ୍ ଗୁଡା ସବୁ ବଡ ବଡ ଟ୍ରକ୍ ରହିଛି ଛୋଟଛୋଟ ଗାଡି ମୋଟର ସାଇକେଲ ଆକ୍ଟିଭା ସ୍କୁଟି ଗାଡି ଗୁଡ଼ା ଯିବା ପାଇଁ ଭାରି ଅସୁବିଧା ହଉଛି। ତା ଛଡା ମୋଟର ସାଇକେଲ ମାନେ ଭାରି ବିରକ୍ତ ତା ଛଡା ଟ୍ରକ୍ ବାଲା ଯୋଉ ପାଣି ଛିଟା ପ କହୁଛନ୍ତି ସେ ପାଣିଛିଟାରେ ଆପଣ ପୁରା ଗାଧେଇ ପଡିବେ। ତେଣୁ ସେଇଗୁଡାକ ଟିକେ ଛାନିଆ ଲାଗୁଛି।
ଆଉ କେତେ?
ହ୍ୟାଲୋ।
ହ୍ୟାଲୋ ହଁ ଆଉ କହୁନାହାନ୍ତି କୁହନ୍ତୁ ମୁଁ ଶୁଣୁଛି।
ସେଇ କଥା ମୁଁ ଅନୁଭବ କଲି ମାନେ ଏତେ ତାପରେ ସେ ମଞ୍ଚେସର ଗଲା ବେଳକୁ ସେ ମଝିରେ ଗୋଟେ ପୁରା ଖାଲ ଗୋଟେ ଡାଉନ ହୁଁ ରାସ୍ତାଟେ ହେଇଛି ପୁରା। ହେଇଛି ସେ ଜାଗାରେ ଏତେ ପରିମାଣରେ ପାଣି ଜମିଛି ଆପଣ ତାର ପାଣି ଭିତରେ ଗାଡି ନେଇକି ଯିବାକୁ ଡର ପଡିବ କାରଣ ପାଣି ଭିତରେ କାଳେ ଖାଲ ଫାଲ ଥିବ କି କୋଉଠି ଖୋ ଳା ହେଇଯାଇଥିବ କଣ ହେଇଥିବ ସେ ଗାଡି ନେଇ ଯିବାକୁ ବି ଛାନିଆ ଲାଗିଲା। ତାପରେ ଯାହା ହଉ ସେ ଗୋଟେ ଧୀରେ ସୁସ୍ଥରେ ମୁଁ ପଳେଇଲି। ପଳେଇଲା ପରେ ସେ ଉଠାଣିରେ ଗଲାପରେ ତାଙ୍କ ପାଖରେ ରହିକି ଗୋଟେ ଦୋକାନକୁ ଗଲି। ସେ ଦୋକାନ ପରେ ବର୍ଷା ହଉଛି ବୋଲି ସାତ ଆଠଟା ଲୋକ ଠିଆ ହେଇଥିଲେ। ସେଇଠୁ କଣ କଲି ମୁଁ ଦିଟା ଚକୋଲେଟ ଖାଇଲି। ଆଉ ଚକୋଲେଟ ଖାଇକି ତାପରେ ମୁଁ ଡ୍ୟୁଟି ଉପରକୁ ଗଲି ସେଠି ଯାଇ ପ୍ୟାଣ୍ଟ ସାର୍ଟ ଓହ୍ଲେଇ ପ ଯାହା ହଉ ସେଠି ତାଙ୍କର ଗାଡି ରଖିବା ପାଇଁ ବହୁତ ସୁବିଧା ଅଛି ଶୁଖିଲାରେ ପୁରା ଗାଡିଟା ରହିଲା। ରେନକୋଟଟି ଓହ୍ଲେଇକି ମୁଁ ଏଠି ଶୁଖେଇକି ରଖିଲି। ଆଉ ତାପରେ ଡିଉଟି ଉପରୁକୁ ଗଲି। ଯାହା ହଉ ଯାଇକି ମୁଁ ଆଗେ ଦି ତିନି ଘଣ୍ଟା ଆଗେ ହେଠୀ ବସି ପଡିଲି କାରଣ କିଛି କାମ ନଥି ଦୁ ତିନି ଘଣ୍ଟା ବସି ପଡିଲି ତାପରେ ଯାଇକି ଡ୍ୟୁଟି। ମୋର କାମ ପଡିଲା। ସେଇ ମଧ୍ୟରେ ମୁଁ ମଧ୍ୟ ଟିଫିିନଟିଏ ନେଇଥିଲି ଘରୁ ପିଠା ନେଇଯାଇଥିଲି। ସେଠି ବସିକି ମୁଁ ଖାଇଲି ତାପରେ ଡ୍ୟୁଟି ଆରମ୍ଭ କଲି। ବୁଝିଲେ କି।
ହ ଆଚ୍ଛା ଆଛା, ହଁ ହଁ ମୁଁ ବୁଝିଲି ମାନେ ଆପଣ ଯେହେତୁ ବହୁତ ସକାଳୁ ଯାଇଥିଲେ ସେଥିପାଇଁ ସକାଳୁ ଏତେ ମାନେ କାମ ନଥିବ ସେଥିପାଇଁ ଫାଙ୍କାରେ ବସିଥିବେ ଆଉ।
ହ୍ୟାଲୋ ହଁ କଁ କୁହନ୍ତୁ?
ଆପଣଙ୍କୁ କଣ ମୋ କଥା ଶୁଭୁନାହିଁ କି ମୁଁ କହିଲି କି ଆପଣ ଯେହେତୁ ଏ ଏତେ ସକାଳୁ ବସିଥିଲେ। ଆପଣ ଯେହେତୁ ଏତେ ସକାଳୁ ଆସିଥିଲେ ସେଥିପାଇଁ ତ ସକାଳୁ ହୋଉଛି କିଛି କାମ ନଥାଏ ସେଥିପାଇଁ ଆପଣ ଯାଇକି ଦୁଇରୁ ତିନି ତିନି ଘଣ୍ଟା ସେଠାରେ ବସିଥିବେ ଆଉ।
ବସିଥିଲେ ମାନେ ମାନେ ଏମିତି କୋଉଟେ ଫାଇଲ ପତ୍ର କାମ ଥିଲା ଟିକେ ଛୋଟିଆ ଛୋଟିଆ। ତାକୁ ବସି ଲେଖାଲେଖି କରିଥିଲି ତା ଭିତରେ ମାନେ ଟିଫନ୍ ଖାଇଲି, ପାଣି ପିଇଲି ଆଉ ଅନ୍ୟ ଷ୍ଟାଫ ମାନେ ଆସିଲେ। ତାଙ୍କ ସହିତ ସବୁ ଅଫିସ ବିଷୟରେ ଟିକେ କଥା ହେଲୁ। ଏମିତି ସବୁ ଆଲୋଚନା କରୁ କରୁ ସେଇ ଦି ତିନି ଘଣ୍ଟା ବିତିଗଲା, କେମିତି ମାନେ ପ୍ରପର କାମ କରନ୍ତି ସେମି ଏମିତିକା ସି ନଥିଲା।
ଭାଇନା।
ହାଲୋ।
ହଁ କୁହନ୍ତୁ ମୁଁ ଶୁଣୁଚି।
ହଁ ସେଇ କଥା ମୁଁ
ହଁ କୋଉ ଫାଇଲ ପତ୍ର କାମ କରୁଥିଲେ କହୁନାହାନ୍ତି।
ହଁ ସେ ଫାଇଲ ପତ୍ର ସବୁ କଥାବାର୍ତ୍ତା ହଉଥିଲେ। ତା ଭିତରେ କୋଉଠି କଣ କାମ ସବୁ ଭୁଲ ରହିଥିଲା, ତାକୁ ସବୁ ଦେଖିଲୁ ତାପରେ କିଛି କିଛି ଡକ୍ୟୁମେଣ୍ଟ ମଧ୍ୟ ସଜାସଜି କଲୁ। ତାପରେ ଆମର ଗୋଟେ ଟ୍ରକ୍ ଆସିଲା ଜିନିଷ ନବା ପାଇଁ, ସେଇଠୁ ଟ୍ରକ ଡ୍ରାଇଭର ସବୁ ଆସିଲେ। ସେଠୁ ସେ କାଗଜ ପତ୍ର ଦେଲେ, ତାପରେ ଆମର ଲେବର ମାନେ ସବୁ ଜିନିଷ କାଢ଼ିଲେ, ତାପରେ ସେ ଟ୍ରକ ଲୋଡ଼ ହେଲା ଆଉ ଟ୍ରକରେ ସବୁ ଜିନିଷ କାଉଣ୍ଟ କରାଗଲା, କେତେ କଣ ମାଲ ଗଲା? କାଉଣ୍ଟ କରିକି, ସେ ତାକୁ ଆଣିକି ରେଜିଷ୍ଟର ମେଣ୍ଟେନ କରାହେଲା। ଆଉ ସିଷ୍ଟମରେ ଆମର ଚଢାଗଲା। ଆଉ ତାପରେ ଟ୍ରକ ଗଲା, ଟ୍ରକ ବାଲା ବି ଆସିକି ଏ ରେଜିଷ୍ଟରରେ ସାଇନି କଲେ ସେ କୋଉ ଗାଡିରେ ଆସିଥିଲା, କଣ କରିଥିଲା ସବୁ ଲେଖାଗଲା। ଆଉ ତାପରେ ଟ୍ରକ ପଳେଇଲା। ତାପରେ ଆମେ ଫ୍ରି ହେଇଗଲୁ, ସବୁ ଡକୁମେଣ୍ଟ ଅଫିସରେ ବସି ଡକୁମେଣ୍ଟ ସବୁ ଲେଖା ଲେଖି କଲୁ।
ପରେ ତାପରେ ମୋର ଡ୍ୟୁଟି ଓଭର ହେଇଗଲା। ତାପରେ ମୁଁ ପଳେଇ ଆସିଲି। ବୁଝିଲେ କି?
ଆ ଆଚ୍ଛା ଆଚ୍ଛା ତାହେଲେ, ଏମତି ପଳେଇ ଆସିଲେ। ତାହେଲେ ନା ମୁଁ ସେଇଆ ହିଁ ମାନେ ଆପଣଙ୍କ ସହିତ କଥା ହଉଚି କି ଆପଣ ମାନେ କେତେବେଳେ ଗଲେ କେତେବେଳେ ଆସିଲେ? ବହୁତ କାମ ଆକ୍ଚୁଆଲି ମୋତେ ଲାଗୁଚି ଆପଣଙ୍କ ପାଇଁ ଏଇ ସମୟଟା ପୁରା ଠିକ୍। ଆପଣ ଏଇ ସମୟରେ ହିଁ ମାନେ ଟିକେ ଯିବା ଆସିବା କରନ୍ତୁ। ଭଲ ହବ।
ହାଲୋ।